ମୁଁ ଯାଇ
କଣ କରୁଛ?
ଏଇଟି ଖାଇ ବସିଥିଲେ ଏବେ ଆଉ।
କଣ ଖାଇଲ?
ଖାଇଲି ଆ, ଗରମ ଇଚ୍ଛା ହେଲାନି ସିଆଡୁ ଆଇଲି ସେ ପଖାଳ ଜହ୍ନି ପୋଡା ଭେଣ୍ଡି ଟମାଟୋ ଆଉ ବଡ଼ି ଦୋଳିକି ଆ, ଆମ୍ବୁଲ ରାଇ।
ହଁ ବଢିଆ ଆଉ ପଖାଳ ସହିତ ପୋଡାପୋଡି ଇନ୍ ତାର ଟେଷ୍ଟ ଅଲଗା।
ସେୟା ଆଉ କିଛି ତରକାରୀ ପତ୍ର ଆଉ ଆଣିଲିନି ଆଉ ଇଚ୍ଛା ହଉନି ସେଉଡା ଖାଇବା ପାଇଁ କିଛି।
ଏବେ କୋଉଠି ଅଛ?
ଏବେ ହଁ ବାପ ଘରକୁ ଆସିଛି।
ଓହୋ, ଭାଇ ବି ଅଛନ୍ତି?
ହଁ।
ହୁଁ। ଆଉ ସାଡୁକୁ କେବେ ଯିବ?
ସିଆଡେ କାଲି ଯିବି, କାଲି। ପୁଅ ପୁଅ ଏଟେ ବାହାରେ ଖେଳୁଛି ବୋଧେ କଣ?
ଓହୋ ଆଉ କଣ କହୁନା?
ଆଉ ବର୍ଷା।
ନା ବର୍ଷା ଉଠଉଛି ଖରା ହଉଛି କିନ୍ତୁ ଆଜି ବର୍ଷା ହେଇନି ଜମା କାଲି ନା କାଲି ରାତିରେ ଟିକେ ହଉଥିଲା।
ହୁଁ ହୁ। ଇଆଡେ ତ ଛାଡୁନି ଜମା ଘରୁ ବାହାରେ କରିଦଉନି ଏତେ ଜୋର ଟୁଛି ବର୍ଷା ସକାଳେ ଲାଗିଛି ଯେ ଏପର୍ଯ୍ୟନ୍ତ।
ନା ଉଠଉଛି ଖରା ଦେଖଉଛି ଏମିତି ହଉଛି।
ଓହୋ କାଳିଆ କାଳିଆ ପାଗ ହେଇଛି।
ଉୁଁ ହଁ କାଁଉଳିଆ କାଉଁଳିଆ ପାଗ କରିଛି। ବର୍ଷା ଏତେ ଜୋର ହଉଛି।
ହଁ ବା ଜୋର୍ ହଉଛି ବା ବହୁତ ଜୋର୍ ହଉଛି ବର୍ଷା।
ସାଉଣ୍ଡ୍ ସୁବୁଚି ବର୍ଷା ହଉଛି ଜୋରେ। ହୁଁ ଆଉ ଦେହ ଭଲ ଅଛି।
ହଁ ଦେହ ଭଲ ଅଛି। ଆଉ ଟିକେ ବସ ରେ ପଳେଇ ଆସିଲେ ତ ବାନ୍ତି ବାନ୍ତି ଖାଲି ଲାଗୁଛେ ଆଉ ଭଲ ଲାଗୁନି ଆଜି ଦିନ ସାରା।
ହଁ ଆଜି ଭଲ ଲାଗିବନି ଜମା ବସ୍ ରେ ଆସିଲେ ଆଣି ବାନ୍ତି ବାନ୍ତି ଭଲ ଲାଗିବ।
ହଁ ଦିନ ସାରା ସେମିତି ସେମିତି ଥରେ ଲାଗିବ। ଏ ସ୍ଵଗି ପଖାଳ ଦିଟା ଖାଉଥିଲେ ଆଉ ହଁ ବା କିଛି ଭଲ ଲାଗୁନି ଆଉ ଯଉ ବର୍ଷା ତାକୁ ସେ ସବୁ ଝଟକା ଦେଇ ଦଉଥିଲେ। ସରକାରୀ ଦେଲେ ଆଉ ଟିକେ ପୁରା ନିଶ୍ୱାସ ଯେମତି ଯାଉନି ଏମିତି ଲାଗୁଛି।
ହଁ ଭ ଏଇଟା ଟିକେ ଶୋଇଛି। ଏଇଠି ଶୋଇଛି ଏବେ ତାଙ୍କୁ ଖାଇବାକୁ ଦେଲି। କରିଥିଲି ଆଜି ଭାତ କରିଥିଲି ଆଉ ଯଉ ହଁ କଣ ସଜନା ପତ୍ର ଆଳୁ ଆଉ
ସଜନା ପତ୍ର ମାନେ ଶାଗ ସଜନା ଶାଗ।
ହଁ ସଜନା ଶାଗ ଶାଗ ଆଉ ଇଏ କଣ କୁହନ୍ତି ମୁଗ ଡାଲି ଆଳୁ ସାରୁ ସବୁ ପକେଇକି ସେ ତାକୁ ତରକାରୀ ବନା ହେଇଥିଲା ଫୁଟା ତରକାରୀ।
ସେଟା କେମିତି ଆଳୁ ସାରୁ ପକେଇକି ସେ ସଜନ ସାଗ ରେ।
ହଁ ବଢିଆ ଲାଗେ ଟେଷ୍ଟ ଟା ତାର ମାନେ ଟିକେ ପାଣି ଆଉ ମୁଗ ଡାଲି ଆଳୁ ସାରୁ। ସବୁ ପକେଇକି ତାକୁ ଟିକେ ସିଟି ମାରିଦବ ତିନି ଚାରିଟା। ସିଟି ମାରି ଦେଲ ହଁ ନା ନା ନା ସଜନା ଶାଗ ପକ ସଜନା ଶାଗ ପୁରା ଲାଷ୍ଟ ପଡିବ ଇଏ ସିଝି ଗଲା ପରେ। ସିଝେଇକିରି ଆକୁ କାଢି ଦବ ଗୋଟେ ଜାଗାରେ ତାପରେ ଛୁଙ୍କ ଦବ। କଣ ଟମାଟର ବି ପକେଇ ସିଝେଇ ଦେଇଥିବ।
ହୁଁ
ହେଲା ତାପରେ ତେଲ ଟିକେ ପକେଇ ଫୁଟଣ ଫୁଟାଇ ତା ଦେହରେ ପିଆଜ ଦବ ଆଉ ରସୁଣ। ହଁ ଟିକେ ଛେ ଯୋଉ ଛେଚିକି ଦେଇଦବ। ରସୁଣ ଛେଚି ଦେଲେ ଟିକେ ତା ବାସ୍ନା ଟା ଅଲଗା ତାପରେ ଗଟୁ ଟମାଟର ଯୋଉ ସିଝା ଯା ଥିବ ତାକୁ ଟିକେ ପକେଇ ଦବ ସେଇୟଆକୁ ପକେଇକିରି ତାପରେ କଣ କରିବ ଏଇ ଯୋଉ ସିଝା ହେଇ ରହିଥିବ ଆକୁ ପକେଇ ଦବ ଇଏ ଆକୁ ପକେଇ ଦେଇକି ସଜନା ଶାଗ ଟାକୁ ପକେଇଦବା ସେ ତା ଦେହରେ ଫୁଟିଯିବ। ଗୋଟେ ତାପରେ ସେ ମାନେ ଡାଲି ଟାଇପ ର ଆଉ ଶାଗ ମୁଗ ଯେମିତି ପୁରା ସାଧା ସାଧା ଆଉ ଖାଲି, ଖାଲି ଖାଲି ହୁଏ ସୁଖା ସୁୁଖା। ଏଟା ସେମତି ମାନେ ଶାଗ ମୁଗର ମାନେ ଡାଲି ଟାଇପ୍ ର।
ହଁ ହଁ।
ହୁଁ ଭଲ ଲାଗୁଥିଲା। ତାପରେ କରିଥିଲି ଭେଣ୍ଡି, ପୋଟଳ, କଲରା
ହଁ। ଭେଣ୍ଡି, ପୋଟଳ, କଲରା ଗୋଟା ଭାଜିଥିଲି।
ହୁଁ।
ଆଉ ସୁନ୍ ସୁନିଆ ଶାଗ ଭାଜିଥିଲି ଛୁନ୍ ଛୁନିଆ ଶାଗ।
ହୁଁ ହୁଁ। ସେ ସୁନ୍ ସୁନିଆ ଶାଗ ତ
ହଁ। ତାକୁ ଟିକେ ଭାଜିଥିଲି। ତାପରେ ଦିଦି ପଠେଇଥିଲେ ପୋଟଳ ଆଳୁ ପନିର ତରକାରୀ କରିଥିଲେ। ସେ ଟିକେ ପଠେଇଥିଲେ ହଁ। ସେଇଆକୁ ସବୁ ତାଙ୍କୁ ଦେଲି ଟିକେ ଟିକେ ଖାଇବାକୁ। ସେ ଖାଇଲେ। ଆଉ ଟିକେ ଆଳୁ ପୋଟଳ ଟିକେ ଛାଣିଥିଲି। ହଁ। ତାପରେ ହଁ।
ଏ ଗୋ ଗୋଟା ଟା କଣ ଆଳୁ ପୁର ଦେଇକି କର ନା ସେମିତି କଣ କର?
କଣ ଟା? ଗୁ ନା ନା ସୋରିଷ ମସଲା। ସୋରି ଷ, ଜିରା ଅ ଯୋଉ ଇଏ କଣ ରସୁଣ ପିଆଜ। ଗ୍ରାଇଣ୍ଡିଙ୍ଗ ହେଇଥିଲା। ହେଇକି ତାପରେ ସେ ମସଲା କୁ ଟିକେ ନେଇକି ଗୋଟେ ଗିନାରେ ତା ଦେ ଟିକେ ହଳଦୀ ଲୁଣ ଆଉ ଲଙ୍କାଗୁଣ୍ଡ ତାକୁ ଟିକେ ମିଶେଇଦେଲି। ହେଠୁ ଇଏ ଯୋଉ ଗୋଟା ରେ ଟିକେ ଟିକେ ତା ମଝିରେ ଫାଡିକି ତା ଦେହରେ ପୁର ଦେଇ ଦେଇକିରି ସବୁ ତାପରେ ତେଲ କଡେଇରେ ଭାଜିଦେଲି ଆଉ।
ମସଲା ଟା ଆଗ କସ ନା ସେଇ କଞ୍ଚା ମସ
ନା ନା ମୁଁ କଞ୍ଚା ମସଲା ଡାଇରେକ୍ଟ। ଜଣେ ଜଣେ ଅଛନ୍ତି ମାନେ କଲରା ହେଲା ସିଝେଇକି କାଢି ଦିଅନ୍ତି। ମସଲା କୁ ବି କଷିକି ଇଏ କରନ୍ତି। କିନ୍ତୁ ମୁଁ ଡାଇରେକ୍ଟ କରିଦିଏ।
ଓହୋ। ମୁଁ ମସଲା ଟା ସେଇ ଭିତରେ କଞ୍ଚା ଥିଲେ ସିଜେ? ନା କଣ ତେଲରେ ଛାଣିଦିଅ ନା କଣ ପୁରା?
ନା ନା ତେଲ ଟେ ଭାଜେ। ଯେମିତି ଭଜା ଭଜା ହଉନି।
ହଁ ହଁ।
ସେମିତି ଭାଜେ ତାକୁ ହାଲକା ତେଲ ଦେଇକିରି ଆକୁ ଭାଜିଦିଏ।
ଆ ମସଲା ଭିତରକୁ ଯାଏ ସେ ଯୋଉ ତେଲ ସିଝିଯାଏ?
ହଁ ସିଝେ ବଢିଆ ଲାଗେ।
ଓହୋ। ମୁଁ ଦେ ଥରେ କରିଥିଲି ଯେ ସେମିତି କଞ୍ଚା କଞ୍ଚା ଭଳିଆ ଲାଗିଲା ତାପର ଠୁ ଯେବେ କଲି ସବୁ କଷିଦେଲି ଆଗ ମସଲା ତାପରେ ପୁର ଦିଏ।
ନା ନା ମୁଁ ଡାଇରେକ୍ଟ ପକେଇ ଦିଏ। ଭଲ ଲାଗେ।
ହଁ ଗୋଟା ଭାଜିଲେ ତ ଭଲ ଲାଗେ।
ହଁ ଗୋଟା ଭଜା ଟା ଭଲ ଲଗେ।
ଭଲ ଲାଗେ ଗୋଟା ଭଜା ଟା।
ହଁ। ତାପରେ ସେଇଠୁ ଏଇ ସବୁ ତାଙ୍କୁ ଦେଲି ଖାଇବାକୁ। ବାପା ଡ୍ୟୁଟି ଯାଇଛନ୍ତି ଆସିବେ ଦିଟା କୋଡିଏ ହେଇଯିବ ତାଙ୍କର ଆସୁ ଆସୁ।
ଓହୋ। ତାଙ୍କର ସେ ପୁଣି ସେ ଯିବେ ଡ୍ୟୁଟି ଆସିକି ଖାଇକି ପୁଣି ଯିବେ।
ନା ନା ଏ ସିଫ୍ଟ ଯାଇଥିଲେ। ତାଙ୍କର ସିଫ୍ଟ ବାଏ ନା ଏ ବି ସି। ଆଁ ଏ ଏ ସିପ୍ଟ କରନ୍ତି ଆଜି ଏ ସିଫ୍ଟ ଅଛି। କାଲି ସି ସିଫ୍ଟ। ଗୋଟେ ଦିନ ତାଙ୍କ ସପ୍ତାହରେ ସି ସିଫ୍ଟ ହଉଚି ସଣ୍ଡେ।
ହୁଁ।
ରବିବାର ଦିନ ସି ସିଫ୍ଟ, ସୋମବାର ଦିନ ଛୁଟି। ତାପରେ ମଙ୍ଗଳବାରେ, ବୁଧୁବାରେ ବି ସିପ୍ଟ। ଗୁରୁବାରେ ଉଁ ନା ନା ତିନି ଦିନ୍ ବି ସିପ୍ଟ। ମଙ୍ଗଳବାର, ବୁଧୁବାର, ଗୁରୁବାର। ତାପରେ ଶୁକ୍ର ଶନି
ଶୁକ୍ରୁ, ଶନି ଏ। ଅହୋ। ଆଉ ପପିନର? ପପିନର ଜେନେରାଲ୍।
ହଁ ସବୁଦିନ ଜେନେରାଲ୍। ଜେନେରାଲ୍ ହଁ ଆଟାରେ ଯାଆନ୍ତି। ଆଟାରୁ ପାଞ୍ଚଟା ଜେନେରାଲ୍ ସିପ୍ଟ ହେଇଯାଏ। ତାପରେ ଯୋଉ ରହନ୍ତି ଓଟି ଆଉ। ଓଭର ଟାଇମ୍ ରେ ଯାଏ ଆଉ।
ହୁଁ ହୁଁ। ଅଧିକ ଟାଇମ୍ ରହିଲା ଏଇଟା ଅଧିକ
ହଁ ସେଟା, ହଁ ଏକ୍ସଟ୍ରା ପଇସା।
ଓହୋ। ଜେନେରାଲ୍ ଡ୍ୟୁଟି ରେ ହେଲେ, କୁଆଡେ ତମେ ଯାଇପାରିବନି, କିଛି କରିପାରିବନି।
ଆଉ କିଛି କରିପାରିବନି।
ସିପ୍ଟ ରହିଗଲେ ଭଲ। ଟାଇମ୍ ଦେଇଦେଇ ହଁ ଡ୍ୟୁଟି ରୁ ଆସିଲେ ମୁଁ ଏଇଠି ଏଇ କାମଟା କରିବା ପାଇଁ ଯାଇପାରିବି। ଡେରିରେ ଆଣିଲେ ହେଇପାରିବନି ସେଇଟା।
କିଛି ହେଇପାରିବନି ଜେନେରାଲ୍ ଶିଫ୍ଟ ରେ। ଦିନବାନ୍ ତ ସିଆଡେ ରହିଲ। ହୁଁ।
ଆଉ ସନ୍ଧ୍ୟା ଆସୁ ଆସୁ ଛଅଟା ବେଳ ତ। ହେଲେ ତାପରେ ଥକ୍କା ଲାଗିବ ଶୋଇବ, ଆଉ କୋଉଠି ବୁଲିବା ପାଇଁ ଇଚ୍ଛା ହବ।
ଆଁ କହିଲା ଭଳିଆ କେମ୍ କି ଏନ୍ ହୁଁ ଯୋଉ ସୂର୍ଯ୍ୟ ଦେଖି ଯାଉଛି। ଜହ୍ନ ଦେଖି ଫେରୁଛି।
ହଁ, ସେଇଭଳିଆ ଆଉ।
ଆଇଲେ ଦିନେ କହିଲେ କି, ମୁଁ ବା ସୂର୍ଯ୍ୟ ଦେଖି ଯାଉଛି ଜହ୍ନ ଦେଖି ଫେରୁଛି।
ଭଲ ଡ୍ୟୁଟି ଟେ କରୁଛନ୍ତି ଆଉ।
ହଁ।
ଆ ତାର ଭଲ ଡ୍ୟୁଟି ରେ, ସିଫ୍ଟ ରହିଗଲେ ଭଲ।
ହଁ ବାପାଙ୍କର, ସିଫ୍ଟ ତାଙ୍କର କମ୍ପାନୀ ହେଇଗଲାଣି ନା।
ହଁ।
ହଁ, ସେଗୁଡା ଆସିବେ। ଖାଇବୁ ଆଉ ବାପା ଆସିଲେ, ତାପରେ ସାଙ୍ଗ ହେଇ ବାପା ମା ମୁଁ ତିନି ଜଣ ଖାଇବୁ ଆଉ। ଇଏ ଖାଇକି ଶୋଇଛନ୍ତି। ଇଏ ଏବେ ଡ୍ୟୁଟି ପଳେଇବେ।
ହୁଁ ହୁଁ। ଟିଫିନ୍ ନେଇକି ଯାଆନ୍ତିନି, ଖାଇ ଆସନ୍ତି ସବୁଦିନେ।
ନା ନା, ଟିଫିନ୍ ଫିପିନ୍ ନିଅନ୍ତିନି। ଗୋଟେରେ ଛୁଟି ହୁଏ। ଗୋଟେ ରୁ ଦିଟା ଛୁ
ହୁଁ ହୁଁ। ଆଉ ପାଖରେ ଯଦି ସେ ପଳେଇ ଆସିଥିବେ, ଆଉ ଖାଇକି ଯାଉଥିବେ।
ହଁ ହଁ। ସେଇ ପାଖେରେ ତ।
ଭଲ ହେଇଛି ପାକ୍ଷେରେ
ହଁ। ହାଲୋ। ହୁଁ। ହଁ ହଁ, ଶୁଭୁଚି କୁହ।
ଆଉ ମା ତ ମ ମା ଶାଶୁ କଣ କରୁଛନ୍ତି?
ମା ସେ ଘରେ ଟିଭିି ଦେଖୁଛନ୍ତି। ମୁଁ ଏ ଘରେ ଇଏ ଶୋଇଛନ୍ତି। ଏଇଠି ତାଙ୍କରି ପାଖରେ ଶୋଇଛି ଆଉ।
ହୁଁ ହଁ।
ହୁଁ। ଇଏ ଶୋଇଥିଲେ ତ, ଦିଦି ତାଙ୍କ ଘରେ।
ହୁଁ ହୁଁ ଆସନ୍ତିନି ଏମିତି ବୁଲିବୁଲା?
ହଁ ମଝି ମଝିରେ ଆସନ୍ତି ଯଦି ଆସିବେ ସକାଳେ ଯଦି ଆସିବେ ସେଇ ଏଗାରଟା ବା ଟା ବେଳକୁ, ସନ୍ଧ୍ୟା ଛଅଟା ସାତଟାରେ ପଳାନ୍ତି।
ପାଇଁ ଛୁଟି ନଥିବ, ଆଉ ପାଠ ପାଠ ପଢଉଥିବେ, ପୁଅ ଏକ୍ସାମ ଟାଇମ୍ ଆସିଲାନି ସବୁ।
ହଁ ପୁଅ ସ୍କୁଲମାନେ ଛୁଟି ନାହିଁ ତାପରେ ଶଶୁର ବି ରହୁ ଛନ୍ତି ତାଙ୍କର। ଆଉ ଶଶୁରଙ୍କୁ ଛାଡି କୁଆଡେ ଆସିବ, ଯାହାହେଲେ ତ ରୋଷେଇ ବାସ କରି ଦବାକୁ ପଡିବ। ଏଠିକି ଆସି ଯଦି କୋଉ ଦିନ ରହିଲେ ଯାହାହେଲେ ବି ରୋଷେଇବାସ କରି ପାର୍ସଲ କରି ପଠେଇବାକୁ ପଡେ। ହୁଁ ଏ ଯୋଉ ସେ ସି ତାଙ୍କ ଦିଅର ଥିଲେ ଯେ ସେ କଣ କରନ୍ତି ନେଇଯାଆନ୍ତି ପାର୍ସଲ ଏବେ କିଏ ନବ ତାଙ୍କ ପାଇଁ ପାର୍ସଲ।
ହୁଁ ହୁଁ ସେଇଟା ଅସୁବିଧା।
ହଁ ଦିଅର ଥିଲା ବେଳେ ମଝିରେ ଆସିକିରି ରହୁଥିଲେ। ଇଏ ଦିଦି ବି ଆସିଥିଲେ ଦିଦି ପୁଅ ଆଉ ସେ ଯୋଉ ଭାଉଜ ଘର
ହଁ।
ତାଙ୍କ ଫ୍ୟାମିଲି ଆସିକି ରହିଥିଲେ ଏ ଦି ତିନି ଦିନ। ସେ ତିନି ଦିନ ରହିଥିଲେ ରହିକି ତାପରେ ସେଠୁ ଯାଇଥିଲେ।
ଓହୋ।
ହୁଁ।
ହଉ ରଖୁଛି ଯାଉଛି
ହ ହ ହଉ ହଉ ଠିକ ଅଛି ରଖୁଛି।